ନମସ୍କାର।
ବନ୍ଧୁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଛନ୍ତି ବନ୍ଧୁ।
ବନ୍ଧୁ ଏବେ ଆସିଲି ବନ୍ଧୁ କେଉଠି କହିଲେ।
ଆଜ୍ଞା।
ଆମ ଗ୍ରାମରେ ଏକ ବିପଦ ମାଳି ଆସିଛି ବୁଝିଲେ ବନ୍ଧୁ।
କି ବନ୍ଧୁ ବିପଦ କଣ ଆଣିଛି କୁହନ୍ତୁ ଟିକେ।
ଆମ ଗ୍ରାମରେ ବନ୍ଧୁ ଆପଣ ତ ଜାଣିଥିବେ ଏକ ଆମ ପାହାଡ ପାହାଡ଼। ପାଦ ଦେଶରେ ଆମ ଗ୍ରାମ ଉପସ୍ଥିତ ବୁଝିଲେ ନା।
ଆଜ୍ଞା ଆଜ୍ଞା।
ଆମ ଗ୍ରାମରେ ଏକ ହେଟା ବାଘ ଟି ପଶି ଆସିଛି ବୁଝିଲେ ନା।
ଆଚ୍ଛା ଆଚ୍ଛା।
ସେଥିପାଇଁ ଆମ ଗ୍ରାମବାସୀ ବହୁତ ଭୟଭୀତ ବୁଝିଲେ ନା ଏବେ ମଧ୍ୟ ରାତ୍ରି ରାତ୍ରି ସମୟ ହେଇଗଲାଣି ତାକୁ ମଧ୍ୟ ଟ୍ରଚ୍ ଆଲ ଟ୍ରଚ୍ ଆଲକରେ ଆମେ ତାକୁ ଦେଖିପାରୁନାହୁଁ ବୁଝିଲେ ବୁନ୍ଧୁ।
ଆଜ୍ଞା।
ସେ ମଧ୍ୟ ଏକ ଛୋଟ ଛୁଆ ଗୋଡକୁ କାମୁଡି ଦେଇଛି ସେଥିପାଇଁ ଆମେ ବହୁତ ଭୟଭୀତ ଯେ ଆମ ଛୁଆଙ୍କୁ କି ଆମ ଭାଇ ଭଉଣୀ କି ବାପା ମାଙ୍କୁ ନ କାମୁଡି ଦଉ ସେଥିପ ଆମ ଗାଁରେ ସମସ୍ତ ଏବେ ସାଙ୍ଗେ ସାଙ୍ଗେ ଉପଦେଶ ଦେଇକି ଆଇଛୁ ଯେ ସମସ୍ତେ ଘର ଭିତରେ ରୁହନ୍ତୁ। କାଲି ସକାଳୁ ବନ ବିଭାଗ ଆସିବେ ତାପରେ ଦେଖାଯିବ କଣ ପଦକ୍ଷେପ ନେବାର ଅ ବୁଝିଲେ ବନ୍ଧୁ।
ଆଜ୍ଞା ହୁନ୍ତୁ ଭଲ ପଦକ୍ଷେପ ନେଇଛନ୍ତି ଜାଣିଲେ ହୁନ୍ତୁ ଆମ ଘର ପାଖରେ ବି ଲୋକ ହଁ ଗାଁ ଆପଣ ଟୋଟାଲି ଗ୍ରାମରେ ବି କହିଦିଅନ୍ତୁ ପୁରା ଗ୍ର ପୁରା ଗ୍ରାମରେ ବି ଲୋକଙ୍କୁ ଜଣେଇ ଦିଅନ୍ତୁ। କି ଘରୁ ରାତିରେ ବାହାରନ୍ତୁନି ବୋଲି ଆଜ୍ଞା।
କହିଦେଇଛୁ ଆଜି ରାତିରେ କେହି ଘରୁ ବାହାରିବେ ନାହିଁ ବୁଝିଲେ ବନ୍ଧୁ ତା ତାପରେ ବି ଆମ ଗ୍ରାମରେ କିଛି ବୟସ୍କ ଲୋକ ବୁଝିଲେ ବନ୍ଧୁ।
ଆଜ୍ଞା କୁହନ୍ତୁ।
ଆଗେ ଠେଙ୍ଗା ବାଡି ଧରି ଜାଲ ଧରି ରାତିରେ ରାତିସାରା ଆଜି ଶୋଇବେ ନାହିଁ ଗ୍ରାମ ବୁଲିବେ କାରଣ ବନ୍ଧୁ। ଅ କେତେବେଳେ ଭଲ ମନ୍ଦ ଅଛି କିଏ ବାହାରକୁ ପଳେଇ ଆସି ଥିବ ସେ ଆକ୍ରମଣ କରିଦବ ସେଥିପାଇଁ ଆମ ଗ୍ରାମରେ ଆଜି ଛଅ ଜଣିଆ ଏକ ଦଳ ତିଆରି କରାହେଇଛି ବୁଝିଲେ ବନ୍ଧୁ।
ଆଜ୍ଞା।
ସେଥିପାଇଁ ଆମ ଗ୍ରାମରେ ଅଛନ୍ତି ଛଅ ସାତ ଜଣ ମ ବଡ ବୟସ୍କ ଲୋକ ସେ ମଧ୍ୟ ଆଜି ରାତି ସାରା ପହର କରିଦେବେ।
ଆଜ୍ଞା।
ସେଥିପାଇଁ ଚିନ୍ତିତ ନୁହଁ ଯେ କିନ୍ତୁ ଡର ଏଇଆ ଯେ ବନ୍ଧୁ। ଆକ୍ରମଣ କରିଦେଲେ ଆମେ ତାକୁ ତ ମାରି ପାରିବା ନାହିଁ କାରଣ ଆପଣ ଜାଣିଛନ୍ତି। କୌଣସି ବନ୍ୟଜନ୍ତୁ କୁ ମାରିବା ମାନେ ଆପଣଙ୍କ ପାଖରେ କାଇନ ଆପଣ କାନୁନ କାଇନ କାନୁନ ଆଗରେ ଆପଣ ଅପରାଧ ହେଇଯିବେ। ବୁଝିଲେ ନା ଅପରାଧୀ ହେଇଯିବେ ସେଥିପାଇଁ ଆମ ଆମ ଆମକୁ ବନ ବିଭାଗ କହିଛନ୍ତି ଯେ ତମେ ତାଙ୍କୁ ଗୋଡାଇ ପାର ବୁଝିଲେ ନା।
ଆଜ୍ଞା ବନ୍ଧୁ।
ମିଛରେ ମିଛରେ ଟେକା ମାଡ଼ ଦେଇପାର। ଯେ ସେ ଆପଣ ପାଖକୁ ନ ଆସୁ ହେଲେ ଆପଣ ତାଙ୍କୁ ଜୀବନରୁ ମାରି ପାରିବ ନାହିଁ। ଜୀବନରୁ ମାରିବା ମାନେ ଆପ ଆପଣଙ୍କ ନାମରେ ଆଇନ ଏକ ଉ କେସ୍ ଟି ଫାଇଲ କରିଦେବ ବୁଝିଲେ ବନ୍ଧୁ।
ଆଜ୍ଞା।
ସେଥିପାଇଁ ଆମ ଗାଁ ଗ୍ରାମବାସୀ ମଧ୍ୟ ସମସ୍ତଙ୍କୁ କୁହାହେଇଛି ଯେ ତାକୁ କିଏ ନ ମାରିବା ପାଇଁ ବୁଝିଲେ ବନ୍ଧୁ। କାରଣ ଯଦି ସିଏ ମରିଲା ତାହେଲେ ଆପଣଙ୍କ ଦୋଷ। ଆପଣ ମଧ୍ୟ ଆପଣଙ୍କ ଜୀବନ ବଞ୍ଚାଇବା ପାଇଁ ତାକୁ ମାରିଥିବେ କିନ୍ତୁ ସରକାର ସେ ବୁଝିବେ ନାହିଁ ସିଏ ତ କହିଛନ୍ତି ଆପଣଙ୍କୁ କି କାଲି ଆପଣଙ୍କୁ ସହାୟତା ମିଳିଯିବ ତ ଆମକୁ ଆଜି ଏକ ରାତ୍ରି କେବଳ ଉଁ କଟାଇବାର ଅଛି ବୁଝିଲେ ବନ୍ଧୁ। ତାପରେ ଯଦି ସେ ନି ନିଜେ ନିଜେ ଯଦି ପଳାଇଥିବ ତାହେଲେ ଠିକ ଅଛି ନହେଲେ ଆଜ୍ଞା ବନ ବିଭାଗ ତ କାଲି ସକାଳୁ ଆସିବେ। ସିଏ ତାଙ୍କ କାମ ଭଲ ଭାବରେ କରିବେ କାରଣ ସିଏ ବି ଚାହିଁବେନି ଯେ ଏକ ଗ୍ରାମବାସୀ କେବେ ହଇରାଣ ହୁଅନ୍ତେ ବୁଝିଲେ ବନ୍ଧୁ।
ଆଜ୍ଞା ଆଜ୍ଞା ବନ୍ଧୁ।
ବନ୍ଧୁ ଆପଣ କେବେ ଦେଖିଛନ୍ତି ହେଟା ବାଘ।
ବନ୍ଧୁ ମୁଁ ତ କେବେ ଦେଖିନି ମୁଁ ଥରେ ନନ୍ଦନକାନନ୍ଦନ ଯାଇଥିଲି ଛୋଟବେଳେ ଜାଣିଲେ ବନ୍ଧୁ।
ଆଜ୍ଞା।
ଆଜ୍ଞା ନନ୍ଦନକାନ ଦେଇଥିଲି ସାରଙ୍କ ସହିତ ସ୍କୁଲ ଚାଟଶାଳୀରେ ପଢିଲା ବେଳେ। ଆମର ହେଇଥିଲା ଆମର ବସ ହେଇଥିଲା ବସରେ ଆମେ ସବୁ ସାଙ୍ଗସାଥି ମାନେ ଯାଇ ଥିଲୁ ଚାଟଶାଳୀରୁୁ ଯାଇଥିଲୁ ସକାଳୁ ଉଠି ଆମ ଆମେ ଉଠି ଯାଇଥିଲୁ। ବ ବନ ଯାଇଥିଲୁ ଦେଖିବାକୁ ଜାଣିଲେ କି ନନ୍ଦନକାନ୍ଦନ ସେଠି ଦେଖିଥିଲି ହେଟାବାଘ ଆଜ୍ଞା।
ମୁଁ ମଧ୍ୟ ବନ୍ଧୁ ଆଗରୁ କେବେ ଦେଖିନଥିଲି ଆଜ୍ଞା।
ବହୁତ ବୁଲାବୁଲି କଲୁ ସାଙ୍ଗସାଥି ମାନେ ନନ୍ଦନ କାନନ ବୁଲିଲୁ ସେଠି ଭବୁ ଭବୁ ଭୁବନେସ୍ୱର ସେଠି ଲିଙ୍ଗରାଜ ମନ୍ଦିର ସେଠି ପୁର ଯୋଉ ସେଠି ବୁଲାବୁଲି କଲୁ। ସେଠି ଗୋଟେ ପାହାଡ ବି ଅଛି ସେଠି ବି ବୁଲାବୁଲି କଲୁ ଜାଣିଲେ ବନ୍ଧୁ।
ଆଜ୍ଞା ମଧ୍ୟ ଆପଣ ଯେତେବେଳେ କହିଲେ। ଆଜ୍ଞା ଆପଣ ଯୋଉ କହିଲେ ଆପଣ ଯାଇଥିଲେ ନନ୍ଦନକାନନ ବୁଲି ବୁଲି ଆସିଛନ୍ତି। ମୁଁ ମଧ୍ୟ ମୋର ଛୋଟବେେଳ କଥା ମତେ ମନେ ପଡିଗଲା କାରଣ ଆମେ ମଧ୍ୟ ଛୋଟବେଳେ ନଦନକାନନ ପିକନିକ ଯାଇଛୁ ବୁଝିଲେ?
ଆଜ୍ଞା ଆଜ୍ଞା ବନ୍ଧୁ।
ଆମେ ମଧ୍ୟ ଆମେ ମଧ୍ୟ ବହୁତ ମଜା କରିଛୁ। ଆପଣ କହିବାରୁ ମୋର ବହୁତ ମନେ ପଡିଗଲା ମୋ ଛୋଟବେେଳ କଥା। ଆମେ ମଧ୍ୟ ସ୍କୁଲରେ ପଢିଲା ବେଳେ ଆମେ ମଧ୍ୟ ଯାଇଛୁ। ଚାଟଶାଳୀ ସାଙ୍ଗମାନୋନେ ମିଶି ଆମ ଶିକ୍ଷକ ଆମକୁ ନେଇକି ଯାଇଥିଲେ। ବୁଝିଲେ? ମଧ୍ୟ ପଞ୍ଚମ ଶ୍ରେଣୀରେ ପଢିଲା ବେଳେ। ଏବେ ତ ବହୁତ ଚେଞ୍ଜ, ମାନେ ବହୁତ କିଛି ବଦଳିଗଲାଣି ବୁଝିଲେ ବନ୍ଧୁ, କିନ୍ତୁ ସେତେବେଳେ ଏତେ କିଛି ବଦଳି ନଥିଲା, ନୂଆ ପଶୁ କିଛି ନଥିଲେ, କିନ୍ତୁ ଯେତିକି ଥିଲେ ଆମ ମନ ଛୁ ଛୁଇଁ ଯାଉଥିଲା, ଆମେ ତ ତା ଭିତରେ ବହୁତ ସମୟ ବୁଲିଲୁ ଆମ ଆମ ଗୁରୁଜୀ ଙ୍କ ଗୋଡ ବିନ୍ଧା ହେଲା ଏତେ ଚାଲି ଚାଲି କିନ୍ତୁ ଆମେ ଛୁଆ କେହି ଥକିଲୁନୁ। ଆମକୁ ତ ଆହୁରି ମଜା ଆସୁଥିଲା ଯେ ଆମେ ଆଉ ପଶୁ ଦେଖିବୁ ଆଉ ପକ୍ଷୀ ଦେଖିବୁ। ଆମେ ତ ବଡ ଏକ ଆନାକଣ୍ଡା ସାପ ଦେଖିଲୁ, ଆମେ ତାକୁ ଦେଖ କି ରହିଗଲୁ ସେତେବେଳେ ତ ଆଜ୍ଞା ଘର ଲୋକ ମୋବାଇଲ୍ ଦିଅନ୍ତି ନାହିଁ, ଆମେ ବହୁତ ଛୋଟ ଥିଲୁ, ବୁଝିଲେୁ ବନ୍ଧୁ?
ଆଜ୍ଞା ଆଜ୍ଞା ବନ୍ଧୁ।
ତ ଖାଲି ଆସି ଘରେ ଜଣେଇବା କଥା ଯେ ଏମିତି ସାପ ଦେଖିଲୁ ଏତେ ବଡଟେ ନା ବୁଝିଲେ ବନ୍ଧୁ?
ଆଜ୍ଞା ଆମେ ବି ବନ୍ଧୁ ଯାଇଥିଲୁ ବୁଝିଲେ ନା, ବହୁତ ସାଙ୍ଗସାଥି ସାଙ୍ଗସାଥି ମାନେ ଯାଇଥିଲୁ, ବହୁତ ହସ ଖୁସି ହେଲା ଜାଣିଲେ ବନ୍ଧୁ। ବହୁତ ବହୁତ ଭଲ ଲାଗିଲା ସା ସାର୍ ମାନେ ବି ଯାଇଥିଲେ ଆମ ସହିତ, ସାର୍ ମାନେ ବି ବସ ରେ ଗୀତ ବୋଲି ବୋଲି ଗଲେ ବହୁତ ବ ଆନନ୍ଦ ଲାଗ ଲା, ଜାଣିଲେ ବନ୍ଧୁ?
ଆଜ୍ଞା।
ଆଜ୍ଞା ଚାଟଶାଳୀ ରେ ଜା ଅଧିକ ତ ଚାଟ-ଚାଟଶାଳୀ ଛୋଟ ଛୁଆ ବେଳେ କେତେ ବ-ବ ଆନନ୍ଦ ଲାଗେ। ସାଙ୍ଗସାଥି ମାନେ ଯିବାକୁ ହେଲେ, ଆଜ୍ଞା। ବହୁତ କିଛି ଖାଇବା ବି ଆମେ ଖାଇଲୁ, ସକ୍ ଜାଣିଲେ ବନ୍ଧୁ? ଆମ ଘରେ ଡରି ଯାଇଥିଲେ ଜାଣିଲେ, କହିଲେ ନାଇଁ ତୁ ବାନ୍ତି, ଫାନ୍ତି ହବ ଯାଆନି ସେ ଛୁଆଙ୍କ ସାଙ୍ଗସାଥି ସହିତ ଯାଆନି କି ସାର୍ ମାନଙ୍କ ସହିତ ଯାନି ବଡ ପିଲା ହେଇଯା ତୁ ଯିବୁ ଜାଣିଲେ ବନ୍ଧୁ, ଯାହା ହଉ ଭଗବାନ ଦୟାରୁ ଆମେ ଯାଇଥିଲୁ ବୁଲିିବାଲିକି ଆସିଥିଲୁ ମୋ ଭି ତା ଭିତରେ ବି ମୋର ବି ବାନ୍ତି ହେଇ ଯାଇଥିଲା, ଜାଣିଲେ ବନ୍ଧୁ?
ଆଜ୍ଞା ଆଜ୍ଞା ଆପଣ ବୋଧେ ବାହାରେ କୁଆଡେ ଅଧିକ ବୁଲନ୍ତି ନାହିଁ ସେଇଥିପାଇଁ ଆପଣଙ୍କୁ ବାନ୍ତି ଫାନ୍ତି ହୁଏ।
ଆଜ୍ଞା ବନ୍ଧୁ ମୁଁ ଯାଇ-ଯାଇପାରେନି ଗାଡ଼ି ମ-ମଟର ଗାଡ଼ି ହେଉ କି ରେଳ ଗାଡ଼ି ହେଉ କି ବସ୍ ଗାଡି ହଉ ଜାଣିଲେ କି ବନ୍ଧୁ, ମୁଁ ମୁଁ ପଳେଇଥିଲି ନା ବନ୍ଧୁ। ସେଥିପାଇଁ ବାନ୍ତି ହେଇଗଲା, ଆଉ ଖାଇଲିନି ଖରାବେଳେ ଆଉ ମ ମଧ୍ୟାନ୍ନ ଭୋଜନ ବି ଖରା ବେଳରେ ହେଇଥିଲା, ତା ବି ଆ ମୁଁ ବନ୍ଧୁ ଖାଇଲିନି ଜାଣିଲେ?
ଆଜ୍ଞା, ତ ଆପଣ କିନ୍ତୁ ଆପଣଙ୍କ ଦେହ ଖରାପ ଦେହ ଖରାପ ହେତୁ କିନ୍ତୁ ଆପଣ ତଥାପି ମନ ଥାଏ ଯେ କେମିତି ଆଉ ଟିକେ ବୁଲିଦେଲେ ଦେହ କଥା ସେତେବେଳେ କିଛି ଫରକ ପଡୁନଥିବ ନା?
ଆଜ୍ଞା, ବନ୍ଧୁ ସାଙ୍ଗସାଥି ପାଖରେ ଥିଲା ନା। ବହୁତ ଭଲ ଲାଗୁଥିଲା ଆନନ୍ଦ ଲାଗୁଥିଲା, ବୁଲାବୁଲି କରିକି ବହୁତ ମ-ମ ଇଏ
ମୁଁ ମଧ୍ୟ ଏମିତି ବହୁତ ଚ-ଚଗଲା ଥିଲି ବୁଝିଲେ ବନ୍ଧୁ? ମୁଁ ଯେତେବେଳେ ଯାଇଥିଲି ମଧ୍ୟ ପଞ୍ଚମରେ ମୋର ଏବେ ବି ମନେ ଅଛି ବନ୍ଧୁ ବୁଝିଲେ?
ଆଜ୍ଞା କୁହ
ମୁଁ ଭାଲୁକୁ ଭାଲୁକୁ ଯେତେବେଳେ ଦେଖିଥିଲି, ମୁଁ କହିଲି ଭାଲୁ ଏ ଏ ଛୋଟ ଛୋଟ ଦେଖା ହୁଅନ୍ତି ହେଲା, ଆମେ ଜାଣିନ ଆମେ ତ ଆପଣ ଜାଣିଥିବେ ଟିଭି ଫିଭିରେ ଦେଖନ୍ତି ମୋବାଇଲ୍‌ ରେ ଦେଖନ୍ତି ସମସ୍ତେ ଯେ ଭାଲୁ ବହୁତ ବଡ଼ବଡ଼ ଥାଏ ହେଲା। କିନ୍ତୁ ଆମ ନନ୍ଦନକାନରେ ଯୋଉ ଭାଲୁ ଅଛି, ତାର ପ୍ରକାର ଭେଦ ଏତେ ବଡ଼ ନୁହଁ ବୁଝିଲେ।
ଆଜ୍ଞା, ଆଜ୍ଞା ବନ୍ଧୁ।
ହଁ ତା ସାହା ଦେଖି କି ଆମେ ଭାବିଲୁ ଇଏ ତ ଛୋଟ ଭାଲୁ ଆମ ଆମେ ତାକୁ ଟେକା ମଧ୍ୟ ଫୋପାଡ଼ିଲୁ ବୁଝିଲେ, କିନ୍ତୁ ଆମକୁ ବହୁତ ପାଟି କଲେ ଆମ ଶିକ୍ଷକ କହିଲେ ଏମିତି କରନ୍ତି ନି ଏମିତି କଲେ ତମକୁ କେବେ ଆଣିବି ନାହିଁ ଆର ଥର, ବୁଝିଲେ? ଆମେ ମଧ୍ୟ ଆମ ଶିକ୍ଷକଙ୍କୁ ଭୁଲ ମାଗିଲୁ ଶିକ୍ଷକ ଆମର ଭୁଲ ହେଇଯାଇଛି, ଆମେ ଆଉ ଏମିତି ଚଗଲାମି କିଛି କରିବୁନି ଆଉ। କାରଣ ବନ୍ଧୁ ଆମେ ତ ସେତେବେଳେ କିଛି ଜାଣିିନଥିଲୁ ଛୋଟ ଛୁଆ ମନ ଆପଣ ଜାଣିଥିବେ।
ଆଜ୍ଞା ବନ୍ଧୁ।
ବନ୍ଧୁ କଣ ଖାଇଲେଣି!
ବନ୍ଧୁ ମୁଁ ତ କିଛି ଖାଇନି ଜାଣିଲେ ବନ୍ଧୁ ମୁଁ ତ ସେ ଖରା ବେଳେ ଯାଇ ଥିଲି ଖରାବେଳେ ଯାଇଥିଲୁ ମୁଁ କହୁଥିଲି ଯାଇଥିଲି ଯୋଉ ବନ୍ଧୁ। ଜାଣିଲେ ଯାଇଥିଲୁ ଭଉଣୀ ବାହାଘର ଥିଲା।
କିଏ ଜାଣିଛୁ ନା ସାଙ୍ଗେ ସାଙ୍ଗେ ସାଙ୍ଗେ ବନ୍ଧୁ ଏଇନା ଜଷ୍ଟ ମୁଁ ଖାଇଲି ବୁଝିଲେ ନା ପନିର ଆଉ ପରଟା ଖାଇଲି।
ଆଜ୍ଞା।
ଖାଇଲି ଆପଣଙ୍କୁ ସାଙ୍ଗେ ସାଙ୍ଗେ ଫୋନ୍‌ କଲି। ମୁ କହିଲି ବନ୍ଧ ଭଲ ଲାଗୁନି। ଖାଇବା ପରେ ଟିକେ ବାହାରେ ଆସି ଚ଼ଲା ଚ଼ଲି କଲେ ଖାଇବା ଟିକେ ହଜମ ହବ। ଏବଂ ନିଦଟି ବି ଭଲ ହେବ ବୁଝିଲେ ବନ୍ଧୁ। ଆଜ୍ଞା।
ଆଜ୍ଞା। ଭଗବାନ୍‌ଙ୍କ ଦୟାରୁ ଆପଣଙ୍କ ଦେହ ଆପଣଙ୍କ ଦେହ ବି ସୁସ୍ଥ ରହୁ।
ଧନ୍ୟବାଦ୍‌ ବନ୍ଧୁ ଆପଣ ବହୁତ ବଡ଼ କଥା କହିଲେ ବହୁତ ଖୁସି ଲାଗିଲା କଣ ଏମିତି ଭଲ ପାଇବା ଦୋଉଛନ୍ତି ବୋଲି। ବନ୍ଧୁ ଆପଣଙ୍କଠୁ ଜାଣିବାକୁ ଚାହୁଁଛି ଉଁ ଯଦି ଆ ହେଟା ବାଘ କଥା ଯୋଉ ଆପଣଙ୍କୁ କହୁଥିଲି ବୁଝିଲେ।
ଆଜ୍ଞା, ଆଜ୍ଞା ବନ୍ଧୁ।
ହେଟା ବାଘ ଯଦି କାଲି ନ ଯାଏ ବନ୍ଧୁ ତାହେଲେ ଆମେ କଣ କରିବୁ ଆମେ ବହୁତ ଅସୁବିଧାରେ ପଡ଼ିଯିବୁ କାରଣ ଆମର ଚଳାପଚଳ ବନ୍ଦ ହେଇଯାଇଛି ବୁଝିଲେ ନା। ଗାଁ କୁ ଯଦି କିଏ ଟିକେ ଚିହ୍ନି ଚିହ୍ନି ଆଜ୍ଞା।
ପଣ ବନ୍ଧୁ କହୁଛନ୍ତି ନା ବନ ବିଭାଗ କାଲି ଆସିବେ ବୋଲି
ଆଜ୍ଞା ସେଇତ କଥା ଆଜି ରାତ୍ରୀ ରେ ଆମର ହେଇଚି ଆଜ୍ଞା ଶୁଣନ୍ତୁ ବନ୍ଧୁ। କାଲି ଯାଏଁ ମୁଁ ତ ଜଣିଛି ଆଜ୍ଞା କି ବନବିଭାଗ ଆସି ଥିଲେ ମାନେ ସେ ତାଙ୍କୁ ନେଇକି ପଳେଇବେ ବୁଝିଲେ ନା। କିନ୍ତୁ ଆଜି ରାତିରେ ଦେଖନ୍ତୁ କାହା ଘରେ ଚିନି ସରିଯାଇଛି କାହା ଘରେ ତେଲ ନାହିଁ ଆମର ତ ଗାଉଁଳି ଲୋକ କଥା ବୁଝିଲେ ସବୁ କିଛି କିବା ଗାଁ ଉପରେ ଆମେ ନିର୍ଭରଶୀଳିତ। କିନ୍ତୁ ଗାଁ ରୁ ଏଇ ଗୋଟେ ଜିନିଷ ଆଣିବାକୁ ଯିବୁ କି ଆଜ୍ଞା ଆଜ୍ଞା ଏଇ ଗାଁରୁ ଆଜ୍ଞା ଏନା ଖେ କ୍ଷୀର ଆଣିବାକୁ ଯାଇଥାନ୍ତୁ ବୁଝିଲେ କିଏ ଡ଼ରିି କି ଘରେ ଛାଡୁହାନ୍ତି କି ନା ଆମର କ୍ଷୀରଦାର କାର ନାହିଁ ତୁ ବୁଝିଲେ।
ଆଜ୍ଞା, ଆଜ୍ଞା।
ଏଇ ସବୁ ଡ଼ର ଭୟ ରହିଯାଉଛି ଆଜି ଗୋଟେ ଦିନ ପାଇଁ ଆଉ କାଲି ଯଦି ହେଟା ବାଘଟି ସ ସରକାରଙ୍କ ଅଧିକାରୀ ଯୋଉ ଆସି ତାଙ୍କୁ ନେଇଯିବେ ତାପରେ ଯାଇକି ଆମ ଗ୍ରାମରେ କିଛି ଶାନ୍ତିମୟ ହବ ତାପରେ ଲୋକଟେ ଚିର ଉପକୃତ ହେବେ କି ଲୋକଟିକେ ଖୁସି ହେବେ। କାରଣ ନିଜ ଗାଁରେ ଯଦି ଆମେ ବୁଲି ପାରିବୁ ନାହିଁ କେମିତି ଲାଗୁଥିବ ଆପଣ ଭାବନ୍ତୁ ଆଉ ଏକ କଥା ଡ଼ର ତ ରହିବ। କାରଣ ଡ଼ର ରହିବା ଦରକାର କାରଣ ନହେଲେ କାହା ଜୀବନ ପଳେଇବ ବୁଝିଛନ୍ତି ନା।
ଆଜ୍ଞା ବନ୍ଧୁ।
ଦେଖନ୍ତୁ ଆପଣ ଜାଣିଲେ ବନ୍ଧୁ ଘରେ ବି କହି ଘର ପରିବାରକୁ ଆପଣଙ୍କ ପରିବାରରେ କୁହନ୍ତୁ ଘରୁ କିଏ ବାହାରିବେନି ଜାଣିଲ ଆମ ମା ମା କୁବି ବୋଉଙ୍କୁ ବି କୁହନ୍ତୁ ଘରୁ କି ବାହାରକୁ ଯିବେନି। ବାସନ ବାସନ ଫାସନ ମାଜିିବାକୁ ଜାଣିଲେ ବନ୍ଧୁ ଆଜି ରଖିଦିଅନ୍ତୁ ରା
ତୁ ମୁଁ ତ ସେଇ କଥା ବନ୍ଧୁ କହୁଥିଲି କି ଆଜ୍ଞା ଶୁଣନ୍ତୁ ଆ ମୁଁ ଆମ ଗ୍ରାମରେ ବୟସ୍କ ଲୋକ ମଧ୍ୟ ସମିସ୍ତୀଙ୍କୁ କହିଦେଇ ଯାଇଛନ୍ତି ଯେ ପ୍ରଚାର ଗାଡି ମଧ୍ୟ କରିଦେଇଥିଲେ ମଧ୍ୟ ବୁଲିବାଲି ସମସ୍ତଙ୍କୁ ଶେଷ ଥର ପାଇଁ କହିଦେଇଛନ୍ତି ଯେ ଆଜି ରାତିରେ ଏଠି କେହି ବି ବାହାରକୁ ବାହାରିବେନାହିଁ ବୁଝିଲେ ବନ୍ଧୁ ହଉ ବନ୍ଧୁ ଶୁଣନ୍ତୁ ଆମ ଗ୍ରାମରେ ପୁଣି ଡାକଉଚେ ଡାକ ଛନ୍ତି ଟିକେ କଣ କଥା ହେବା ପାଇଁ ମୁଁ କଥା ହେଇ ଆସେ ଆପଣଙ୍କ ସହିତ କଥା ହେବି ବନ୍ଧୁ
ଆଜ୍ଞା ଆଜ୍ଞା ବନ୍ଧୁ ରଖୁଛି ଆଁ ଆଜ୍ଞା।